ହ୍ୟାଲୋ।
ହ୍ୟାଲୋ।
ହଁ ରାଧେ ରାଧେ।
ରାଧେ ରାଧେ।
ଆଉ କଣ କରୁଛ ଏବେ?
କଁ କରିବି, ଖାଇକି ଆସିଲି, ଖାଇକି ଶୋଇଛି ଆଉ। ତମେ କଣ କରୁଛ?
ମୁଁ ଏଇ ଖାଇକି ଆସିକି ଟିକେ ମୁଁ ଟିକେ ନ ବୁଲିଲେ ମୋର ମତେ ଭଲ ଲାଗେନି। ଚଲାବୁଲା କଲା ପରେ ଦଶପନ୍ଦର ମିନିଟ୍ ମୁଁ ଶୋଇବି।
ସେଇଠି ଘର ପାଖରେ ବୁଲୁଚ? ନା ଘର ହଁ। ଖରାବେଳେ ଖରାବେଳେ ଖାଇକିନା ବୁଲା ହବ।
ହିଁ ହିଁ। ପାଞ୍ଚଦଶ ମିନିଟ ନଚାଲିଲେ ମୋର ଟିକେ ହଜ ମାନେ ମତେ ଲାଗେନି ମୋର ହଜମ ହୁଏ ବୋଲି।
ଓହୋ।
ପେଟ ଟା ଟିକେ ଭଲ ଲାଗେନି ତ ସେଥିପାଇଁ ମୁଁ ଚଲାଗୁଲା କଲେ ତାପରେ ଭଲ ଲାଗେ ତାପରେ ଶୋଇବି।
ଯାର ଯୋଉ ଭଳିଆ ଅଭ୍ୟାସ।
ଅଭ୍ୟାସ ଆଉ।
ହୁଁ, ଆଉ ତମ ରଜ କେମିତି କାଟ କଟିଲା ମତେ କୁଅ।
ହଁ ରଜରେ ତ ବହୁତ ବୁଲିଛୁ ଆମେ। ସାଙ୍ଗ ସାଙ୍ଗ, ମାନଙ୍କ ସାଙ୍ଗରେ ଯାଇଥିଲୁ-ଉ ଉଁ ତାରିଣୀ ପାଖକୁ ଯାଇଥିଲୁ ଥରେ। ସେଠି ବୁଲିକି ଆସି ଟଁ ଆ ତାରିଣୀ ତା ତା'ପରେ ସେଇଠୁ ପାଖରେ ପାଖରେ ଆଉ ଯୋଉ ସବୁ ଜାଗା ଥିଲା, ସେଗୁଡ଼ା ସ ସବୁ ବୁରିରୁ। ଆଉ ଦିନେ-ଏ ସେଇଠି ଆମର ଦୋଳି ଲାଗିଥିଲା ସବୁ। ଲାଗିଛି ଦୋଳି ଖେଳିିଆକୁ ଯାଇଥିଲୁ। ବହୁତ ପ୍ରକାର ହେଲା ଦୋଳି ଲାଗିଛି। ସେଠି ପାଖରେ ଯାଇଥିଲୁ, ଦୋଳି ଖୋଳିିବାକୁ। ଆଉ ଦିନେ, ଘରେ ରହିକିଣା କାଟିଲୁ ଆଉ ଘରେ ସବୁ ଆଉ।
ଆଛା, ତମର କଣ ଘର ପାଖେ ସବୁ ଦୋଳି ବନ୍ଧା ହୁଏ। ତମ ଘର ଘର ଗଛ ଯୋଉ ଅ ଛି, ପାଖରେ ସେଠି ଗାଁ ମାନଙ୍କର ସେ ଯୋଉ ଦୋଳି ବନ୍ଧା ହୁଏ ଆଗରୁ ଖେଳନ୍ତି ସେମ୍ ସେ
ଆମ-ଅଁ ଗାଁରେ ଗୋ ଟେଁ, ଦିଟା ଦୋଳି ଲାଗିଥିଲା। ଗାଁ ପାଖରେ ଆଉ ଗୋଟେ ଜାଗାରେ ସେଠି ବହୁତ ପ୍ରକାର ଦୋଳି ଲାଗେ। ଅଲଗା ଅଲଗା ସବୁ।
ହୁଁ।
ଦି ଚାର୍, ଚାର୍ ଟା ପାଞ୍ଚଟା ଭଳିଆ ଦୋଳି ଲାଗିଥିଲା ଏଠି। ରାତିରେ ବି ପୁରା ନାଚ ଗୀତ, ନାଚ ଗୀତ ହୁଏ। ଦୋକାନ ଫୋକାନ ଦୋକାନ ବି ବଢି କି।
ହୁଁ। ସେ ରଜ ଆଗରୁ ସବୁ ଯଉ ଆମ କଟାକଟି ପରିବା ପତ୍ର କଟାକଟି ହୁଏ, ରଖନ୍ତି ଛେଚା ଛେଚି ମସଲା ଫସ୍ ସଲା ସବୁ ବାଟିକି ରଖନ୍ତି, ସବୁ ସେମିତି ତମର କର ନା ସବୁ ଭୁଲିଗଲଣି?
ଆମର ଯୋଉ ରାତିରୁ ପିଠା ପିଠା କରିକି ପିଠା କରିକି ରଖିଦିଅନ୍ତି। ହସ଼୍ ହଁ ପିଠା ବି ଯୋଉ ପୋଡ ପିଠା ସିଜା ପିଠା ସବୁ ରାତିରେ କରିଦିଅନ୍ତି।
ହୁଁ ହ।
କରିବା କଥା ଯୋଉ ପିଠା ସବୁ ଯାଆର ଯଉଁ ପିଠା କରିବା କଥା ରାତିରେ ଉଠିକି ତା ପୂର୍ବ ଦିନ ରାତିରୁ, କରିକି ରଖିଦିଅନ୍। ତା' ପରଦିନ ଖାଆନ୍ତି, ସବ ରଜରେ ଆଉ।
ମସଲା ମସଲି ସି-ଇ, ବଟା ବଟି କେମିତି? କିଛିତ ହୁଏନି ଆମର ଏପଟେ।
ଆମିଷ ତ-ଅ ହେଇଥିବ?
ହଁ, ହୁଏ। ହ
ହଁ ମଝିରେ ତ ପଡିଗଲା, ଆମର ସଂକ୍ରାନ୍ତି। ଆମ୍ବ, ପଣସ-ଅ ହୁଁ।
ଆମ୍ବ ପଣସ ତ ବହୁତୁ ଆଉ। ବହୁତ ହେଇଥିଲା ଯୋଉ ସବୁ ଗଛରେ ହେଇଥିଲା। ଆମର ଏଇଠି ଗ ଗଛରେ ବହୁତ ଚାରି ପାଞ୍ଚଟା ଗଛ, ଚାରି ପାଞ୍ଚଟା ବହୁତ ଆମ୍ବ ହେଇଥିଲା। ଁ
ଆମର ବି ସେଇ ସାତ ଆଠଟା ଖଣ୍ଡେ ଗଛ-ଅ କୁଇଣ୍ଟାଲ୍ କୁଇଣ୍ଟାଲ୍ ଆମ୍ବ ଯେତିକି ଖିଆ ହେଲା, ଯେ ତିକି ନଷ୍ଟ ହେଲା। ଯେତିକି ବନ୍ ବଣ୍ଟା ହେଲା। ଆମର ଯେତିକି ବନ୍ଧୁବାନ୍ଧବ ଏତିକି ବଣ୍ଟା ହେଲା। ଯାହା ଖାଇଲୁ ଆଉ। ଆଉ ବାପ ଘରେ ବି ଆମ ବଗିଚାରେ ବୋହୁତ। ହୁଁ ଆମ ବାପ ଘରେ ଯେ ସେ ବହୁତ ମାନେ ଆମ୍ବ ଗଛ। ସବୁ ଭେରାଇଟି ଭେରାଇଟି ଆମ୍ବ ଗଛ। ଭାଲୁ ଭଲ ଭଲ ମାନେ ମିଠାବ ପୁରା। ଛୋଟ ଛୋଟ ଗଛରେ କିନ୍ତୁ ପୁରା। ହୁଁ ବହୁତ ଆମ୍ବ ହେଇଥିଲା ଏଥକ। ସେମାନେ ସେଠୁ ବି ପଠେଇଥିଲେ। ଏ ଯାଏ ଚାଲିଛି ଖାଇବା ସେ ସବୁ। ସରିନି ସେ ଆମ୍ବ ନା। ସରିନାହିଁ ପୁଣି ଏଟା ସରିଲା ପରେ ପୁଣି ଆହୁରି ଗୋଟେ ଆମ୍ବ ବଉଳ ଧରିଲାଣି ସିଏ ବି।। ଚାଲିବ।
ଇଏ କ'ଣ ବାର ମାସ ଆମ୍ବ।
ତଥାପି ସେଇ ଜୁଲାଇ ଆଇ।। ଅଗଷ୍ଟ ସେପ୍ଟେମ୍ବର ଯାଏଁ ଆମ୍ବ ଖିଆ ହବ ସେ ଗଛ ରୁ ସବୁ। ସପେତା ଗଛ।। ସବୁ ପାଞ୍ଚ ବର୍ଷ ପୂର୍ବରୁ ଲଗା ହେଇଥିଲା ସବୁ। ମାଟି ପୋଡିକି ନୂଆ ମାଟି ସବୁ ଆମ୍ବ ଗଛଠୁ ଆରମ୍ଭ କରିକି। ସପେତା ଗଛ।। ଆଉ ଲେମ୍ବୁ ଗଛ।। ସବୁ ପ୍ରକାର ଫଳ ପିଜୁଳି ଗଛ। ମୋ ବାପା ବହୁତ ମାନେ ପସନ୍ଦ ତାଙ୍କୁ ସବୁ ଗଡେନିଂ କରିବା ସବୁ ଗଛ।। ଗଛ ଲଗେଇବା ସବୁ ଅଲଗା ଅଲଗା ଫଳ ଗଛ ଫୁଲ ଗଛ। ସେ ସବୁ ବାପାଙ୍କୁ ପସନ୍ଦ ସକାଳେ ସନ୍ଧ୍ୟା ବେଳେ ପାଣି ଦେବେ। ଯତ୍ନ ନେବେ।
ଆଉ ଲଗେଇଛି ଯତ୍ନ ନେଲେ ଫଳିବ ଆଉ।
ତାଙ୍କ ବହୁତ ଭଲପାଇବା ସବୁ ସେମତି ଚାଷ ସବୁ ପୋଖରୀରେ ମାଛ।। ମାଛ ଧରିବା ତାଙ୍କର।। ସେ ମାନେ ଇଏ କଲେ କାମ କଲେ କ'ଣ ହବ? ତାଙ୍କର ଏଇ ସବୁ।। ଆ ଚାଷ ଜିନିଷ ବି ତାଙ୍କୁ ବହୁତ ଅଭିଜ୍ଞତା।
ଚାଷ ଜିନିଷ ଯୋଉଗୁଡା ପାଇଲେ ସବୁ ବିନା ସାର ମସଲା ଜିନିଷ ଘରେ ଯୋଉଗୁଡା ଲାଗିଲା।।
ହୁଁ ତାଙ୍କର ଗୋଟେ ଅଭିଜ୍ଞତା।। ତା ସେ ସବୁ ଅଛି କାମ କରି କରି ଆସିଛନ୍ତି। ଛୋଟ ବେଳୁ ନା ସବୁ ଜିନିଷ ତାଙ୍କ।। ଜଣା ଛୋଟମାନେ ଆମର ପହଁରା ଯୋଉ ଛାଞ୍ଚୁଣୀ ତିଆରି କରିବା ଠାରୁ ଯୋଉ।। ଟୋକେଇ।।
ହଁ
ଜାଲ ବୁଣା ମାଛ ଧରା ଜାଲ ବୁଣା। ମାଛ ଧରା।। ଆଉ ଘର କାମ ସବୁ ଜଣା।
ଭଲ ସବୁ ଜିନିଷ ତିଆରି କରୁଥିବେ। ଆଉ ବାହାରୁ କିଛି।। କିଣିବା ଦରକାର ନାହିଁ।।
ହଁ ରୋଷେଇ ବି ବଢିଆ କରନ୍ତି।।
ଆଉ ଭଲ ତ ସବୁ ତ କରନ୍ତି ଆଉ।
ଡାଲମା ତ ଯୋଉ ବାଘାରିବ ପୁରା ମାନେ ପାଟିରୁ ଛାଡିବନି ସେସବୁ। ଖାଲି ଜିରା ତେଲ ତେଲ ବି ଠୋପେ ପକେଇବେ। ଜିରା ଟିକେ ପକେଇବେ ବାସ। ସେତିକି କ'ଣ? ବଘାରିଦେବେ ତାଙ୍କ ହାତରେ ଯାଦୁ ଭଳିଆ। ସେ ବଢିଆ ଲାଗେ।
ଜଣେ ଜଣେ ରୋଷେଇ କରନ୍ତି ବି। ସେ ଭଳିଆ କିଛି ନ ପକେଇକି ବି ଭଲ ଲାଗେ।
ହୁଁ
ଆଉ କୁଆଡେ ମାନେ ବୁଲିବାକୁ ପାହାଡ ଝରଣା ବୁଲିବାକୁ ଭଲ ପାଅ।
ହଁ ଝ ପାହାଡ ଅଶୋକଝର ଆମ ଯାଇଥିଲୁ ବୁଲିବା ପାଇଁ।
ଆଚ୍ଛା ଭୋଜି
ଭୋଜି କରିକି ସେଠି ଫ୍ୟାମିଲି ସମସ୍ତେ ପରିବାର ସମସ୍ତେ ଯାଇଥିଲୁ ସେଠି ଭୋ ଭୋଜି କରି ଖାଇକି ବୁଲାବୁଲି ସେଠି ଏ କରି ଉପରକୁ ଯାଇଥିଲୁ ଚଢ଼ିକି ଯାଇଥିଲୁ। ସମସ୍ତେ ପାହାଡ ଝରଣା ତ ବଢିଆ ଥଣ୍ଡା ପାଣି। ଥଣ୍ଡା ପାଣି ବଢିଆ ଲାଗୁଥିଲା ସେ ଜାଗା ଟା ବଢିଆ ହେଇଛି ସେ ଜାଗାଟା। ବୁଲିବା ପାଇଁ ଭୋଜି କରିବା ପାଇଁ ସେଇଠି ବଢିଆ ହେଇଛି।
ହଁ ଆଉ କୁମାର ପୂର୍ଣ୍ଣିମା କର ସବୁ। ପର୍ବପର୍ବାଣୀ କଣ ସବୁ ତମର ସେପଟେ ଭଲ ସବୁ କଣ ମନାଅ? ପିଠା ପଣା କଣ ଜାଣିଛ ସବୁ ଶିଖିଛ ସବୁ ପିଠାପଣା।
ହେଲା ମୁଁ ପିଠାପଣା ଶିଖିଚି।
ଶିଖିନ ହ ହୁଁ।
ଶିଖିଥିବ ନା ଶିଖିଛି କିନ୍ତୁ ଭଲସେ ତିଆରି କରିପାରିବେନି ଆଉ।
ଆଛା ଅଭିଜ୍ଞତା ହେଇଗଲା ପରେ ସେଟା ଆସ୍ତେ ଆସ୍ତେ ଶିଖିଯିବ ଆଉ। ନା ମୁଁ ବି ବହୁତ ଜିନିଷ ଶିଖିନଥିଲି ଶିଖିନଥିଲି ରୋଷେଇ ରୋଷେଇ ବି ଭଲ ଶିଖିନଥିଲି। ସବୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଯେତେବେଳେ ଅଭିଜ୍ଞତା ହେଲା ସବୁ ଶିଖିଲି ହେଲେ କାମ କରିବାକୁ ପଡିଲା। ହଁ ନିଜକୁ ଯେତେବେଳେ ନିଜ ଉପରକୁ ଯେତେବେଳେ କାମ ଆସିଲ ସେତେବେଳେ ଶିଖିଲି। ଶିଖିବାକୁ ହେଁ।
ଯୋଉ ଜହ୍ଲା ପିଠା ମତେତ କରିବାକୁ ପଡୁନି।
ହୁଁ।
ମତେ ସେ ମଣ୍ଡା ପିଠା ଆସେ ମଣ୍ଡା ପିଠା ଆମର ଆଁ ଚକୁଳି ପିଠା ମଣ୍ଡା ପିଠା ସୁଜି ଯୋଉ କାକରା ଏଇ ଏତିକି ଯାହା ଏଇ ଛୋଟ ମୋଟ ଜିନିଷ ଆସେ। ନହେଲେ ମାନେ ଶାଶୁଙ୍କୁ ସବୁ ଜଣା। ଖିରି ବି କରିଦେବେ ମାନେ ହାତ ଚାଟିକି ଖାଇବ। ଖିରି ଆମ ଝିଅର ଥିଲା ଖିରୀ ଛୁଆଁ ନା। ସେ ହିଁ କରିଥିଲେ ଖିରି କରିଥିଲେ ସବୁଆଡେ ବାଣ୍ଟିଥିଲେ। ଭାଇ ଭାଉଜ ଆସିଥିଲେ ସିଏ ଖାଇକି ସିଏ କହିଲେ ଆହୁରି ବଢିଆ ଲାଗୁଛିି ଦେଇ ଦିଅ ମୁଁ ଆମେ ନେଇକି ଘରେ ଖାଇବୁ।
ହେ ହେ ଦି ଦିନି ରଖିକି ଖାଇବେ ହେ ହେ।
ହଁ ହଁ। ହୁଁ ହୁଁ ଆଉ ଗୋଟେ ଭାଇ।
ହଁ।
ସେ ଭାଇ ପାଠ ପଢୁଛନ୍ତି ନା କାମ କଲେଣି?
ନା ପାଠ ପଢା ସରିଲାଣି ସରିକି ଏବେ ଅଛି କାମ କରୁଛି।
କାମ କରୁଛି ସାନ ନା ବଡ?
ନାଇଁ ସାନ ବାହାରେ ଯାଇକି ରହିକି ପଢୁଛି।
ଆଛା ଆଉ ଘରେ କଣ ଗାଁ ପାଖ ପାଖରେ ମାନେ ସବୁ ସାଙ୍ଗସାଥି ଥିବେ।
ହଁ ଆମେ ସାଙ୍ଗ ଚାରିଟା ବେଳ ହେଇଗଲେ ଆମର ସାଙ୍ଗସାଥି ସବୁ ଆମର ଖଟି ହୁଏ ଆଉ। ସମସ୍ତେ ଆସି ସମସ୍ତେ ଆସିଯିବେ। ଆସିଲେ ଏଇଠି ଆମର ବସିଲୁ ଆଉ ସନ୍ଧ୍ୟାବେଳ ଯାଏ କିଛି ତ କାମ ନାହିଁ। ସନ୍ଧ୍ୟାବେଳେ ଯାଏ କାମକୁ ଚାଲିଲା ଆଉ।
ହୁଁ ହୁଁ ନା ଗାଁରେ ତାର ମାନେ ଅଲଗା ପ୍ରକାର ଗୋଟେ ଖୁସି ଗୋଟେ। ମଜା ଅଲଗା ସିଏ ଯୋଉ। ଆ ଦୋଳି ବନ୍ଧା। ମାଛ ଧରା ତାପରେ ଯୋଉ। କୁମାର ପୂର୍ଣ୍ଣିମା ସବୁ ଯେତିକୀ ଫୁଲ ଫୁଲ ଆଣିକି।
କୁମାର ପୂର୍ଣ୍ଣିମା, ଖୁଦୁରୁକୁୁଣି ଓଷା।
ଖୁଦୁରୁକୁଣୀ ଓଷା ହଁ ଖୁଦୁରୁକୁଣୀ ଓଷା ତ ବଢିଆ ହୁଏ।
ଆମର ତ ଖୁଦୁରୁକୁଣୀ ଓଷା ରେ ରା ତି ରେ ଫୁଲ ଯାଇକି କୋଉଠୁ କୋଉଠୁ ସବୁ ତୋଳିକି ନେଇକି ଆସିବ।
ହୁଁ କୁଁ କୁଁ। ଖୁଦୁରୁକୁଣୀରେ ପ୍ରତିଯୋଗିତା ହୁଏ ଗାଁ ମାନଙ୍କରେ। ସବୁ ସାହି ସାହି ଭିତରେ ପ୍ରତିଯୋଗିତା ହୁଏନି କାହାର ଭଲ କରୁଛନ୍ତି।
କାହାର ଭଲ କିଏ ଆଗେ ଫୁଲ ଯାଇକି ତୋଳିବ ଆମର ତ ରାତିରେ ଶୋଉନା ଆମେ। ରାତି ସାରା ହଉଛି ଅ ଅ ଅନେଇଥିବୁ ଯେମିତି ରାତିଆ ହେଇଯିବ ବାରଟା ଗୋଟେ ଆମେ ଚାଲିଲୁ ଫୁଲ ତୋଳିବା‌ ପାଇଁ।
ଉଁ।
ସମସ୍ତେ ସମସ୍ତେ ଗୋଟେ ଜାଗାରେ ଶୋଇବୁ ସବୁ ଉଠିକି ଯାଇକି ଫୁଲ ବହୁତ ଫୁଲ ତୋଳିକି ନେଇକି ଆସୁ।
ତ କେତେ ସକାଳୁ ଉଠୁଛ?
ମୁଁ ଛଅଟ ସାଡ ଛଅଟା ସାତଟା ଏମିତି ଆଉ।
ହଁ ସେ ସେମ୍ ଆଉ ସମାନ ଆଉ ତମେ ଝିଅ ହେଇକି‌। ଯେତେବେଳେ ଉଠୁଛ ମୁଁ ବୋହୁ ହେଇକି ସେତବେଳେ ଉଠୁଚି।
ମୁଁ ସେଇ ସାତଟା ଛଅଟା ଏ କାମ ଥିଲେ ଛଅଟା ନହେଲେ ସାତଟା।
ଆଛା ଉଠିକି ସବୁ ଘର କାମ ମା କରିଦିଅନ୍ତି? ତମେ।
ନା ମୁଁ ସକାଳୁ ମୁଁ କିଛି କରେନି। ମୋ ର ସା ବୋଉ ଘରେ ସବୁ ସିଏ କରିଦିଅନ୍ତି ମୁଁ। ରୋଷେଇ ଟା ମୁ ରୋଷେଇ କରେ ଆଉ।
ଆଛା ଟା ଖାଇତେ ଭଲ ପାଅ।
ଆଜ୍ଞା।
ମିଠା ଖାଇବାକୁ ଭଲ ପାଅ।
ନା ମୁଁ ମିଠା ଖାଏନି ଅଧିକ। ମତେ ଭଲ ଲାଗେନି ମିଠା ଆମର ଖଟା। ମିଠା ଜିନିଷ ମୁଁ ଖାଏନି, କୋତବେଳେ କେମିତି ଯଦି ଖାଇ ଖାଏ ନହେଲେ ନାହିଁ।
ଆମ ଘରେ ପ୍ରବଳ ଆଚାର ହଉଛି ମାନେ ନଷ୍ଟ ହଉଛି ଖାଇଲା।
ଆମ୍ବ ତ ତମର ପ୍ରବଳ ଆମ୍ବ ଆଚାର ଆମ୍ବ ଆଚାର କରିଥିବ ବହୁତ ଆଉ।
ହ ଆମ୍ବ ଆଚାର ଅଁଳା କୋଳି ଆଚାର ହୁଏ।
ହଁ ଅଁଳା କୋଳି।
ହଁ ସବୁ ପ୍ରକାର ଆଚାର ଲେମ୍ବୁ ଆଚାର ମୋ ବାପ ଘରେ ଲେମ୍ବୁ ଦିଅନ୍ତି ଲେମ୍ବୁ ହୁଏ।